ଆସୁତୋଷ ହାଲୋ ହାଲୋ ହାୟ ଆସୁ ତୋଷ ହାଲୋ ଖୁସି ଅ ମୋ କଥା ଶୁଭୁଛି ହଁ ଅ କ୍ଲିୟର। ଆଚ୍ଛା ତ ଆସୁତୋଷ ଆପଣ କୋଉଠି ରୁହନ୍ତି।
ଆ ମୁଁ ପ୍ରଥମା ଖଣ୍ଡି କୁଆଖିଆ ଯାଜପୁର।
ଯାଜପୁର ଆଚ୍ଛା ଆଛା ତ ଆଉ
ଆ ମୋର ଡିପ୍ଲୋମା କମ୍ପ୍ଲିଟ ଡିପ୍ଲୋମା ଚାଲିଛି। ଗ୍ରାଜୁଏସନ କମ୍ପ୍ଲିଟ୍ ହେଇ ଡିପ୍ଲୋମା ଚାଲିଛି।
ଆଚ୍ଛା। ମୁଁ ତ ହାଉଶ୍ ୱାଇଫ୍ ଆଉ ମୋର ଗୋଟେ ଝିଅ ଟେ ଅଛି ମୁଁ ଅ ରୁହେ ବାଙ୍ଗଲୋର ରେ।
ଆଜ୍ଞା।
ଆଛା, ଆଉ କଣ ଖବର ଆଜି କଣ କଲେ?
ଅଁ ଆଜି ତ କି ଆଜି ତ କିଛି କ୍ଲାସ ଆରମ୍ଭ ହେଇନି କି ହେଇନି ଆଜି। ଆଉ ଛ ବସ୍ ଛୁଟି ଥିଲା ଆଉ ଆମର ବି ଡିପ୍ଲୋମା କ୍ଲାସ ବି ଆରମ୍ଭ ହୋଇଇନି ଆରମ୍ଭ ହେବ ଆମର ସେପ୍ଟେମ୍ବର ରେ କିମ୍ବା ଅକ୍ଟୋବର ରେ ଷ୍ଟାର୍ଟ ହେବ କ୍ଲାସ୍ ମେ ବି।
ଆଚ୍ଛା, ତା ହେଲେ ଭବିଷ୍ୟରେ କଣ କରିବାକୁ ଚାହୁଁଛନ୍ତି କି?
ଭବିଷ୍ୟତ ଯେହେତୁ ମୁଁ ଇକ୍ଟ୍ରିକାଲ ଡିପ୍ଲୋମା ପଡ଼ିଛି ତ ମୋର ଇଛା ଅଛି ଇଲେକ୍ଟ୍ରାଲ ଇଞ୍ନିନିୟର ହେବା ପାଇଁ।
ହୁଁ, ସେଇ ଓଡିଶାରେ ରହିକିନା ବାହାରେ କୋଉଠି କିଛି ପ୍ଲାନ୍ କରୁଛନ୍ତି।
ମୁଁ ବାହାରକୁ ଯିବା କଥା ପସନ୍ଦ କରେନି କାରଣ ଆଜି ବାହାରକୁ ଗଲେ ଆଉ ଫୁଣି କାଲି ପୁନର୍ବାର ଫୁଣି ଫେରିବାକୁ ପଡିବ ନା ଏଠିକି ନାଇଁ ତ ସେଠି ସେଥିପାଇଁ ମୁଁ ଲୋକାଲ୍ ଏରିଆ ଏଇ ଜମି ଆମ ଇଣ୍ଡଷ୍ଟ୍ରି ଏରିଆ ରହିବାକୁ ଚାହୁଁଛି। ସାଡେ ଯାଇକି ଲାଭ ନାହିଁ।
ହୁଁ କିଛି ଆପଣ ହଁ ସେଟା ବି ସତ୍ କଥା ମାନେ ଥରେ ବାହାରକୁ ବାହାରିଲେ ଫେରିବା ଭି ଦରକାର କିନ୍ତୁ ଅଧିକାଂଶ ସମୟ ଏମିତି ହୁଏ କି ଯୋଉମାନେ ବାହାରକୁ ଯାଇକି ଚାକିରି କରନ୍ତି ଇଣ୍ଡିଆ ଭିତରେ। ସେମାନେ ଆଉ ସେ ଜାଗାକୁ ଛାଡ଼ିକି ଆସିପାରନ୍ତିନି।
ତାପରେ ବି ଦିଦି ଆଉ ଗୋଟେ କଥା ଜାଣିଥିବେ କି ଯେମିତି କି? ବାହାରକୁ ଗଲା ପରେ ପାଞ୍ଚ ବର୍ଷ ପରେ କିମ୍ବା ଦଶ ବର୍ଷ ପରେ ପୁନର୍ବାର ପୁଣି ଫେରିବାକୁ ପଡିବ ନା ଲ
ହଁ ନିଜ ନିଜ ବାପା ମାଙ୍କର ବି ତାଙ୍କର ବି ଟିକେ ଦେଖାରେଖା କରିବା ନିହାତି ଦରକାର ଆମର ରେସ୍ପନ୍ସବିଲିଟି ବନେ।
ତ ସେଥିଲାଗି ମୁଁ ବାହାରକୁ ଯିବାକୁ ପସନ୍ଦ କନ୍ତି ଯଦି ସେମିତି କିଛି ଟ୍ରେନିଂ ନେବା ପାଇଁ କିମ୍ବା କୌଣସି ଶିକ୍ଷଣ ପାଇଁ ଯାଇପାର ସେମିତି କିନ୍ତୁ ବାହାରକୁ ଯା ପସନ୍ଦରୁ ଆଉ ଦ୍ୱତୀୟ କର ଆଜିକା ରେ ଯେମତି ଯୁଗଯୁଗଳା ପରିତି ସେ ବିଲଣି ବାହାର ରହିବାଟା ବି ଠିକ ନୁହଁ।
ହଁ ମାନେ ଯଦି ଆପଣଙ୍କୁ ଓଡିଶାରେ ହିଁ ଭଲ କିଛି ଅ ସଂସ୍ଥା ଏମିତି ମିଳୁଛି ଯିଏ କିି ଆପଣଙ୍କୁ ଭଲ ଅ ପଇସା ଦେଇପାରିବ ସବୁ ପ୍ରକାର ସୁବିଧା ଦେଇପାରିବ ତାହେଲେ ଓଡିଶା ଆଉ ବୋଧେ ଆପଣ ଯୋଉ ମାନେ ଯାହା ପାଠ ପଢିଛନ୍ତି ତା ଦେହେରୁ ଓଡିଶା ତ ଭଲ କରୁଛି। ନିଶ୍ଚୟ।
ଜିନ୍ଦଲ ଆଉ ନିରାଞ୍ଚଳ ବହୁତ ଗୁଡ଼ିଏ ଆମର ଶିଳ୍ପ କେନ୍ଦ୍ର ଅଛି ବି ବହୁତ ଗୁଡଏ ଆ ସେଇ ମୋ ବାପା ବି ସେଇ ସେରେ ଅଛନ୍ତି ମୁଁ ସେଇ ଇଏ ରେ ହିଁ ରହିବାକୁ ଚାହୁଁଛି।
ଆଚ୍ଛା। ନା ଠିକ କଥା ସେ ସେ ଭଲ ଜିନିଷ ମତେ ଏଇଟା ଶୁଣିକି ବହୁତ ଭଲ ଲାଗିଲା କି ଆଜି କାଲିର ପିଲା ହେଇକି ବି ଆପଣ ମାନେ ଆଟଲିଷ୍ଟ ସେତିକି ବହୁତ ଭାବୁଛନ୍ତି। କି ମୋ ମା ବାପାଙ୍କ ପାଇଁ ମୋର ଯୋଉ ଦାୟିତ୍ଵ ଟା କିଛି ସେଟା ନିଜେ ପାଇଁବା ଦରକାର। ଏବେ ଶୁଭୁଛି। ମୁଁ କହୁଛି ଆ ଏୟା ଶୁଣିକି ଭାରି ଖୁସି ଲାଗିଲା କି ଆ ଆଜିକାଲିର ପିଲା ହେଲା ପରେ ବି ଆପଣ ମାନେ ନିଜ ପରିବାର ବିଷୟରେ ଭାବୁ ଛନ୍ତି।
ନିଶ୍ଚିତ ନିଶ୍ଚିତ ମୁଁ ବି ଆଉ ଗୋଟେ କଥା ବି ଚାଁହୁଛି ଦେଖ ଖନ୍ତୁ ଆମେ ସବୁ ପଇସା ପଛରେ ବି ଦଉଛନ୍ତି ପଇସା ପଇସା ପଇସା ପ ଯାଉଛନ୍ତି କିନ୍ତୁ ଗୋଟିଏ କଥା ମାନେ ଏତେ ଗୁଡେ ପଇସା ରୋଜଗାର କରି କରାଯିବ କଣ।
ନା ସେଟା ଠିକ କଥା କିନ୍ତୁ? କିନ୍ତୁ ଜିନିଷ କଣ ଜାଣିଛ ନା ଆଶୁତୋଷ ଏ ପଇସ ପଇସା ଭି ନିହାତି ଦରକାର କ କାହିଁକି ନା ପରିବାର ଅ ଏ ମାନେ ପରିବାର ର ଦାୟି ତ୍ବ ଅଛି ଆମର। କିନ୍ତୁ ଯଦି ପଇସା ନଥିବ ନା ଗୋଟେ ସମୟରେ ପରିବାର ଲୋକ ବି ମାନିବେନି। ଆଉ ତାପରେ ସୁବିଧା ଅସୁବିଧା ବହୁତ ସାରା ଜିନିଷ ଥାଏ ଜୀବନରେ। କେତେବେଳେ କାହାର ଦେହ ଖରାପ ହେଇଗଲା ପଇସା ନଥିଲେ ତମେ ତାଙ୍କୁ କୋଉଁଠି ନେଇକି ଯିବ କଣ କରିବ ତାଙ୍କ ପାଇଁ। ଆଉ ସ୍ପେ ଯେତେବେଳେ ଆପଣଙ୍କ ଛୁଆ ପିଲା ହେଇଯିବେ। ଯେତେବେଳେ ଯାଏଁ ଆପଣ ଛୁଆ ପିଲାମାନଙ୍କ ପାଇଁ କରୁଥିବେ ସେତେବେଳେ ଯାଏଁ ଛୁ ଛୁଆ ଟା ଆପଣଙ୍କୁ କହୁଥିବ କି ନାଇଁ ମୋ ମା ଟା ଭଲ କି ମୋ ବାପା ଟା ଭଲ। ଆପଣ ଗୋଟେ ଦିନ ଛାଡ଼ି ଦିଅନ୍ତୁ ଛୁଆଟା ଗୋଟେ ଚକଲେଟ ପାଇଲା କିଛି ବି କାରଣ ଯୋଗୁଁ ଆପଣ ଦେଇ ନ ପାରିଲେ ଛୁଆ ଟା ସାଙ୍ଗେ ସାଙ୍ଗ ତ ମୋ ବାପା ମାମା ମୋ ପାଇଁ କିଛି କରୁନାହାନ୍ତି। ତ ସେଭଳି ବି ପରିସ୍ଥିତି ଆସେ।
ଆଜ୍ଞା ନା ଯୋଉଟା ଦି ଆପଣ ଯୋଉଟା କହିଲେ ପୁରା ଠିକ କଥା କହିଲେ ମୁଁ ବୁଝୁଛି। ମୁଁ ବି ନା ମୁଁ ବି ପୂର୍ବରୁ ମୁ ଇଛା ଥିଲା କି ମୁଁ ଆମର ଗଲ୍ଫ କଣ୍ଟିରେ ଯେମିତି ସାଉଦି ଆରବ କରିବା ଯିବା ପାଇଁ କିନ୍ତୁ ମୁଁ ଯେତେବେଳେ ଧୀରେ ଧୀରେ ମୁଁ ମୁଁ ଏ ଗ୍ରାଜୁଏସନ କରୁଥିଲି ମୋର ସଂସ୍କୃତ ଅର୍ନସ ଥିଲା ତ ମୁଁ ଧୀରେ ଧୀରେ ସେଇ ସବୁ ଜିନିଷକୁ ମାନେ ବୁଝିଲା ପରେ ତ ମୋର ଟୋଟାଲି ଗୋଟେ ଟାଇପ ର ମାନେ ଡିଟାଚମେଣ୍ଟ ହେଇଗଲା ମାନେ ସେ ଯୋଉ ଇଏ ରୁ ଧୀରେ ଧୀରେ କଣ ଲୋଭ ଜିନିଷଟା ଯୋଉଟା ମନର ଥିଲା ସେ ଜିନିଷଟା ଆମ ମନରୁ ପଳେଇଲା ତ ଏବେ ଖାଲି ଗୋଟେ ଜିନିଷ ମାନେ କେମିତି ମାନେ ସ ଠିକ ବାଟ ଯୋଉଟା ଉଚିତ ମାନେ ମାର୍ଗରେ ପଇସା ରୋଜଗାର ଆଉ ଉଚିତ କାମର ବ୍ୟବହାର କିନ୍ତୁ ନିଶାଦ୍ରବ୍ୟ ଏସବୁ ଜିନିଷ ଦୂରୀକରଣ ରହିବା ଆଉ ଏଇସବୁ ଜିନିଷ ଉପରେ ମୋର ନଜର ଟା ରହୁଛି ଆଉ ରୋଜଗାର ଟ ଟୋଟାଲି ଜିରୋ ରୋଜଗାର କଲେ ତ ମୋ ବାପା ମା ଯାଏଁ ବର୍ତ୍ତମାନ ମତେ ପଇସା ଦଉଛନ୍ତି ତାଙ୍କର ଯୋଉ ସ ଜି ସେ ପୁଣି ମୋ ବି ଗୋଟାଇପରେ କଣ ଇନଭେଷ୍ଟମେଣ୍ଟ କରିଛନ୍ତି ତ ତାଙ୍କୁ ବି ସିଏ ବି ଚାହିଁବେ କି ମୁଁ ପୁଅଟା ମ ମୋତେ ବୁଢା ବୟସରେ ମତେ ଟିକେ ସାହା ହଉ ତ ସେ ସବୁ ଦେଖିବାକୁ ଗଲେ ମତେ ରୋଜଗାର କରିବାକୁ ପଡିବ ତାହା ଏମିତି ନୁହ ରୋଜଗାର ତା ପଟି ମାରିକ ଜୀବନଠୁ ଲୁଟୁ ଲୁଟିବା
ନା ସେ ତ ଭୁଲ ଭୁଲ ଜିନିଷ ଟା ସବୁବେଳ ପାଇଁ ହିଁ ଭୁଲ ଥାଏ ଆପଣ ଚାହେ ତା କୁ ଯେତିକି ଯେତିକି ବି ଧଳା ରଙ୍ଗ ଲଗେଇକି ଯଦି ଦୁନିଆକୁ ଦେଖିବାକୁ ବି ଚାହୁଁଛନ୍ତି ସେତ ତ ବୋଲିକି ସେ ଭୁଲ ହିଁ ରହିବ। କିନ୍ତୁ ଏଇ ଏଇ ଯୋଉ କଥାଟା କହିଲ ବାପା ମାଆଙ୍କ ତାଙ୍କର ଦାୟି ମାନେ ସେମାନେ ଏବେ ଆମର ଦାୟିତ୍ଵ ଉଠଉଛନ୍ତି ଆମର ବି ତାଙ୍କ ଉପ ପ୍ରତି ବହୁତ ପ୍ରକାର ଦାୟିତ୍ଵ ରହିଛି। ବାପା ମା ମୁଁ ଗୋଟେ ଏବେ ମା ହେଇଛି ତ ମୁଁ ଜିନିଷ ଟାଅ ବ୍ ମୋ ଝିଅ ଯେତେବେଳେ ନଥିଲା ମୁଁ ସେତେବେଳେ ଏ ଜିନିଷଟା ବୁଝି ପାରୁନଥିଲି। କିନ୍ତୁ ଆଜିର ଡେଟ ରେ ମୁଁ ବୁଝିଲା ପରେ ବି ପରିସ୍ଥିତି ଏମିତି କି ଆମେ ନିଜ ବାପା ମା କୁ ଅ କଣ କହ ତାକୁ ଆମେ ତାକୁ ଗ୍ରାଣ୍ଟେଡ ନଉ ସେ ଯାହା ଆମକୁ କ ଲାଗି ସେମାନେ ହଉଛନ୍ତି ଆମର ପ୍ରପର୍ଟି ହେଲା। ଆଉ ସେମାନେ ଆମର ପୁରା ନିଜ ଆମେ ଯେତେ ଯାହା ଭୁଲ କହୁ ଯାହା ବି କହୁ ସେମାନେ ସବୁ ଶୁଣି ନେବେ ସବୁ ବୁଝିବେ ସବୁ କରିବେ ହେଲା। ତ ଯଦି ଆପଣଙ୍କ ମୁହଁରୁ ଗୋଟେ ପଦ ମାନେ ଭଲ କଥା ଯ ତାଙ୍କୁ ପାଇଁ ବାହାରି ଯିବ ତାଙ୍କୁ ଟିକେ ଯଦି ଜୀବନ ଆପଣ ଶା ସାତ୍ଵନା ଦେଇପାରିଲେ ଶାନ୍ତି ଟା ଟିକେ ଦେଇପାରିଲେ ତାଠୁ ଭଲ କିଛି ବି ନାହିଁ ଆଉ ତାଙ୍କର ଯୋଉ ଆଶୀର୍ବାଦ ଟା ଆପଣଙ୍କ ଉପରେ ପଡିବ।
ହୁଁ ନିଶ୍ଚିତ ନିଶ୍ଚିତ ପିତାମାତା ଖାଲି ଯେ ଆଉ ଗୋଟେ ଦିଦି ମୁଁ ବି ଆଉ ଗୋଟେ ନିଜର ମାଇଣ୍ଡ୍ ସେଟକୁ ଏମିତି କରିଚି। ଇଏ ଆପ୍ ଆପଣ ଏଇଟା ଏଇ ବିସ୍ ମାନେ ଆପଣ ବିଚାରଧାରା କଣ କହିପାରିବେ। ଉଁ କି ସମସ୍ତେ ଗୋଟେ ଜିନିଷ କୁହନ୍ତି କି ମାନେ ମା ମାନବ ସେବା ହିଁ ମାଧବ ସେବା ଏଟା ଶୁ ଶୁଣନା ଏ କଥାଟା ଆଛା କିନ୍ତୁ ମୁଁ ଗୋଟେ ଜିନିଷ କଣ କରେ ମାନବ ସେବା କେବଳ ନୁହଁ। ସମ୍ପୂର୍ଣ୍ଣ ଜୀବଜଗତ ସେବା ହିଁ ମାଧବ ସେବା। କେମତି ଗୋଟେ ମଣିଷଟେ ଗୋଟେ ମୁଁ ଗୋଟେ ମଣିଷ ସେଟା ମୁଁ ଜାଣିଚି ମୋର ଗୋଟେ ଦୁର୍ଘଟଣା ହେଇଥିଲା। ତ ମତେ ସରକାର ଅଛି ମୋ ବାପା ମା ଅଛନ୍ତି ମୋ ଭାଇ ଅଛି ବନ୍ଧୁବର୍ଗ ଅ ମୋ ବାଟ ଖାଟ ଲୋକ କବି ସାହାଯ୍ୟ କରିବେ। କିନ୍ତୁ ଗୋଟେ ମାନେ ଯେମିତି ଗୋଟେ ଗୋଟେ ଭାଲୁଟେ କିମ୍ବା ବାଘଟେ କିମ୍ବା ଗାଈଟେ କିମ୍ବା ଗୋଟେ ପଶୁଟେ ତା କୋଉ କିିଅ ଉପରେ କଣ କଣ ଅଛନ୍ତି?
ନିଶ୍ଚୟ ନିଶ୍ଚୟ ସେମାନେ ତ ମୁହଁରୁ କଥା ବି କହିପାରନ୍ତିନି ତାଙ୍କ ଆମେ ଭାବନା ବି ବୁଝିପାରୁନୁ।
ହୁଁ।
ଏଟଲିଷ୍ଟ ଆମ ଆମର ଯୋଉ ଛୁଆ ପିଲା ଛୋଟ ଥାନ୍ତି ଛୋଟରୁ ଟିକେ ବଡ ହେଲା ପରେ ଧୀରେ ଧୀରେ ଗୋଟେ ଗୋଟେ ପଦ କହିବା ଆରମ୍ଭ କରନ୍ତି। ଆମେ ଯୋଉ ଘରେ କୁକୁର ବିଲେଇ ସବୁ ପାଳୁଛେ ସେମାନଙ୍କ ମୁହଁରୁ କଥା କହିପାରୁନି ସେମାନେ ଜୀବନ ଯାକ ଛୋଟ ଛୁଆ ଭଏ କିନ୍ତୁ ତାଙ୍କଠୁ ବେଶୀ ଭଲ ଗୋଟେ ମଣିଷକୁ କେହି ପାଆନ୍ତିନି। ଆଉ ଏଇଟା ଯୋଉ ଆପଣ କହିଲେ ନା ବହୁତ ଭଲ କଥାଟା କହିଲେ। ଓ ଏଇ ଯୋଉ ପଦଟା କଣ କହେଲନି ମାନେ ମଣିଷର ସେବାଟା ସେଇଟା ମୁଁ ବି ମାନିନି। ମୁଁ ଯୋଉମାନଙ୍କ ପାଖରେ ପଇସା ଅଛି ମୁଁ ତାଙ୍କର ସେ ସେବା କରିବା ମତେ ପସନ୍ଦ ନୁହଁ। ଆଜିର ଆଜିର ଦୁନିଆରେ ଆମେ ଯୋଉ ଦାନ ଦକ୍ଷିଣା କହୁ।
ହୁଁ।
ମନ୍ଦିର ଯାଉଚେ ମନ୍ଦିରରେ ଆମେ ଠାକ୍ ଠାକୁରଙ୍କୁ ମଥା ଟେକୁଚେ ଗୋଟେ ପାଞ୍ଚ ଟଙ୍କା କି ଦଶ ଟଙ୍କା ଯାହାବି ଗୋଟେ ଦକ୍ଷିଣା ଆକରରେ ଦଉଛେ।
ହୁଁ।
ମତେ ସେ ଜିନିଷ ଫିଲ୍ ହୁଏ, ସେ ଯୋଉ ପାଞ୍ଚ ଟଙ୍କା ଦଶ ଟଙ୍କା ଆମେ ମନ୍ଦିର ଦେଲେ ଯଦି ସେଇ ଜିନିଷ କିଏ ଗୋଟେ ଭୋକିଲା ଲୋକ ଅଛି ଯାହା ପାଖରେ ଖାଇବାକୁ କିଛି ନାହିଁ ତା ଅବସ୍ଥାକୁ କହୁଛି କି ନା ସେ କିଛି କରିପାରିବନି ତାର ସେ ପରିସ୍ଥିତି ନାହିଁ ମୂଳରୁ। ମତେ ଲାଗେ ସେ ଯୋଉ ପାଞ୍ଚ ଦଶ ଟଙ୍କା ଆମେ ମନ୍ଦିର ଦଉଛେ ଦାନ ଦକ୍ଷିଣା ଯୋଉ ବ୍ରାହ୍ମଣକୁ ଦୋଉଛେ ସେଇ ପଇସା ଟା ଆମେ ଏଇ ଲୋକକୁ ଦେଇଦେଲେ ତା ମନରୁ ଯୋଉ ଖୁସି ଟା ଆସିବ ତା ଯୋଉ ଆତ୍ମା ତୃପ୍ତି ଟା ହବ।
ହୁଁ।
ସେଟା ଆମକୁ ବାଜିବ।
ନା ଦିଦି ଆପଣଙ୍କ ଯୋଉ କଥା ପୁରା ଠିକ କଥା କହିଲେ। ମୁଁ ବି ସେ କଥା ରାଜି ଅଛି। କିନ୍ତୁ ସେ ଦୃଷ୍ଟିରୁ ଯଦି ମୁଁ ପାଞ୍ଚ ଟଙ୍କା ସେଠି ଦଉଛି ମୁଁ ତ ଆଉ ମୋ କତିରେ ଆଉ ଗୋଟେ ପାଞ୍ଚ ଟଙ୍କା ଟେ ବି ଥିବ। ତ ମୁଁ ସେ ପାଞ୍ଚ ଟଙ୍କା କାଇଁ ଏକରେ ସେ ତାର ଟା ମାନେ କଣ ସିଏ ସେଇଥିରେ ହିଁ ଚଳୁଛି। ସେ ବ୍ରାହ୍ମଣ ଲୋକରେ ଜିଏ ସେ ସେଇଥିରେ ଚଳୁଛି। ତ ସିଏ ତାର ବି ଗୋଟେ ପରିବାର ଥିବ ତ ତାଙ୍କୁ ବି ଦେଲେ ସିଏ ପାଞ୍ଚ ପାଞ୍ଚ ଟଙ୍କା ନେଇକି ସିଏ ବି ତା ଘର ଚଳେଇବ। ତ ମୁଁ ଆକୁ ବି ପାଞ୍ଚ ଟଙ୍କା ଦେଇପାରିବିନି ତାକୁ ବି ପାଞ୍ଚ ଟଙ୍କା ଦେଇ ପାରିବିନି ନା କି ତାକୁ ପଚାଶ ପାଞ୍ଚ ଟଙ୍କା ଦେଇଥିବି ଆକୁ ପାଞ୍ଚ ଟଙ୍କା ଦେଇପାରିବି ସେମିତି ହବନି କିନ୍ତୁ ହୁଁ
କୋଉ ମୁଁ କୋଉ ଆକାରରେ କହୁଛିି ଦେଖ। ଓଡିଶାରେ ଓଡିଶାରେ ଆମ ଗାଁ ଗହଳି ରେ ବହୁତ ଛୋଟ ଛୋଟ ମନ୍ଦିର ଗୁଡାକ ଥାଏ। ଆଉ ସେଇଠି ବ୍ରା ହ୍ମଣ ମାନେ କେବଳ ଏଇ କାମ କରିକି ହି ତାଙ୍କର ପେଟ ପୋଷନ୍ତି। ସେ ସେ ପରିସ୍ଥିତି ଟା ଅଲଗା ହେଇଯାଉଛି। ବାଙ୍ଗଲୋର ଭଳିଆ ଜାଗାରେ ବାଙ୍ଗଲୋର ଭଳିଆ ଜାଗାରେ ଏଇଟ ଯେତି କି ବ୍ରାହ୍ମଣ ମାନେ ଅଛନ୍ତି ସେମାନେ ଏ ଏଠାର ଗର୍ମେଣ୍ଟରୁ ତାଙ୍କୁ ମାସିକ ଦରମା ମିଳି ଯାଇଛି। ହଁ ତ ଏବେ-ଏବେ ଆପଣ ଭାବନ୍ତୁ। ପୁରୀ ଆପଣ ଯଦି ଯିବେ ପୁରୀ ପଣ୍ଡା ମାନଙ୍କୁ ଦେଖିଛନ୍ତି? ତାଙ୍କର ପେଟ ଏମିତି ବାହାରିଛି ତା ମାନେ ତାଙ୍କୁ ଆପଣ ଦେଖିବେ ଆଉ ଗୋଟେ ରାସ୍ତାର ଗୋଟେ ପିଲା ଯିଏକି ଖାଇବାକୁ ପାଉନି ତାକୁ ଦେଖିବେ। ଆପଣ କୁହନ୍ତୁ ସେଇ ଦିଜଣଙ୍କ ଭିତରୁ ଆପଣ କାହାକୁ ଦେବା ପସନ୍ଦ କରିବେ?
ମୁଁ ପୁରା ଆଖି ମୁଜିକି ଯିଏ ପିଲା ଟା ଖାଇବାକୁ ନାଁ ତାକୁ ପୁଣି ପଇସା ଦେବିନି ପୁଣି ଖାଇବାକୁ ଦେବି। ଇରିଆ ପଇସା ଦେବେନି ସେମାନେ ନିଶା ଦ୍ରବ୍ୟ ଏବେ ଯୋଉ ଚାଲିଛି ମାଫିଆ ମାନେ ନିଶା ଦ୍ରବ୍ୟ ହେଇପାରେ କିନ୍ତୁ ଖାଇବାକୁ ଦ୍ଭାତ ଦେବ କିନ୍ତୁ ପଇସା ଦେବେନି ତାକୁ
ସେଇଆ ଏବେ ମୁଁ ମୁଁ ଆପଣଙ୍କୁ ଗୋଟେ ପରିସ୍ଥିତି କଥା କହୁଛି ଏଇଟା ମୋ ସହିତ ହେଇଥିଲା ଗୋଟେ ପାଞ୍ଚ ସାତ ବର୍ଷ ପୂର୍ବରୁ ହେଇଥିଲା ମୁଁ ଯାଉଥିଲି ପ ଜାଗାକୁ ଯାଉଥିଲି ରାସ୍ତାରେ ଗୋଟେ ପିଲାଟା ମୋତେ ଦେଖା ହେଲା। ତାର ଶାରୀରିକ ସୁସ୍ଥ ଥିଲା ସେ ପିଲାଟା। ତ ସେତ୍ ଏମିତି ଭିକ ମାଗୁଥାଏ ମୁଁ ଆଉ ମୋ ସ୍ଵାମୀ ଆମେ ଦି ଜଣ ଯାଉଛୁ। ବାଇକ ରେ ଥିଲୁ ତ ସେ ସମୟ ମୁଁ ତାକୁ ମତେ ପଇସା ଯେତେବେଳେ ମାଗିଲେ ମୁଁ କହିଲି ଭାଇ ମୁଁ ପଇସା ଦେବିନି ତୁ କାମ କରିବୁ କି? ମତେ ସେ ପିଲା କଣ କହିଥିବ ଭାବିଲେ। ମତେ ସେ ମତେ ସେ ପିଲା ଟା କହିଲା କି ମୁଁ କାମ କାହିଁ କରିବି। ତ ଭିକ ମାଗି ମତେ ଏତେ ଭଲ ପଇସା ମିଳୁଛି ମତେ କାମ କରିବା ଦରକାର କଣ?
ହଁ ସେଟା ଗୋଟେ ଇଏ ଗୋଟେ ବି ତାଙ୍କର ଗୋଟେ ଗୋଷ୍ଠୀ ତିଆରି ହେଇଛନ୍ତି ଏଟା ବି ଭଲ କଥା ନୁହଁ। ଆଉ ଆଉ ଗୋଟେ ନୀତି ଯଦି ଜଣେ ମାଗୁଛି ତ ମୁଁ ପାଖରେ ପାଞ୍ଚ ଟଙ୍କା ଦେଇଦଲେ ମୁଁ ଛୋଟ ହେଇଯିବିନି ସେ ନେଇଯାଉ ସେ ନେଇଯାଉ ସେ ପଇସା ତାର ମୋର କୌଣସି ଥିଲା ଚୁକ୍ତି ହେଇଗଲା ତ ସେ ସେଟା ବି ଭା କିନ୍ତୁ ତା ବୋଲି ନୁହେଁ କି ଜଣେ ମାନେ ଏତେ ବି ସଦା ସବୁ ସମୟରେ ବି ଦବାଟା ଠିକ ନୁହଁ।
ହଁ ମାନେ ସବୁ ଜିନିଷ ଗୋଟେ ଅ ଲିମିଟସନରେ ହେବାଟା ନିହାତି ଦରକାର। କାହାକୁ।